ହାଲୋ। ହାଲୋ।
ହାଲୋ।
ହାଲୋ।
ହଁ ହଁ ଶୁବିଲା।
କଁ କରୁଚୁ?
ମୁଁ ଏ ବୁଲୁଚି, ତୁ?
ମାଇ ବସିଳଚି ଆଉ।
ହୁଁ ହୁଁ ମୁଁ ଖାଇଥିଲି ଭାତ ଆଉ ହଉଛି ଆଉ ଆଉ ଗୋଟେ ଆଣିଥିଲି ଅଣ୍ଡା ଆଳୁ ଭୁଜିଆ ଆଉ ଟିକିଏ ଆମ୍ବୁଲ ଝୋଳ ଆଉ ଆମ୍ଲେଟ୍ ବି ଆଣିଥିଲୁ ଆମେ ମିଶେଇି ଖାଉଛ ନା ବହୁତ ହେଇଯାଉଛି ଆମର ଆଇଟମ୍ ଆମେ ଯଦି ହଉଛି ଜଣେ ଧନେ କିଏ ଜଣେ ଖାଇବାକୁ ଆଣିିନଥିବ
ହୁଁ।
ଆଉ ମାନେ ଦରକାର ନାହିଁ ଖାଲି ଭାତ ଟା ନେଇ ଆସିଥିବ ଆ ଲଗେଇଥବା ହେଇଯ କି ଦରକାର ନାହିଁ ଆଉ ଆଣିବା
ମିଳିମିଶି ଖାଇଲେ ପାଇଁ ଏଇଆ ଭଲ ଲାଗେ।
ବଡିଆ ନା ନାହିଁ ମେଚ ଆଇଟମ୍ ହେଈଯିବ
ଆଉ ମିଳି ମିିଶେଇକି କୁ ଚାଲିଲୁ ବୁଲିବାକୁ ଯିବା ମତେ ବି ଡାକିବ ମୁଁ ବି ଯିବି
ହଁ କୁଆଡେ ଯିବା
ସେ ଅଗଷ୍ଟ ମାସ ଆଡକୁ ଦେଖିବା ପୁରୀ ଯିବା
ହଁ ପୁରୀ ଯିବାକୁ ଇଛା ଯେ ହେଲେ ଘରେ ସିନା ସମସ୍ତଙ୍କ ଘରେ ସିନା ଛାଡ଼ିଲେ କିନ୍ତୁ ଟିକେ ବହୁତ ଇଚ୍ଛା ଅଛି ଯିବା ପାଇଁ ଆମେ ଗଲେ ବି ସମସ୍ତେ ବଢିଆ ମଜା ହବ
ହୁଁ।
ହେ ହେ କିଛି ହବନି ବଢିଆ ବା ମଜା ହବ ଆମେ ଯେତିକି ଅଛୁ ସବୁ ମରିବୁ ବଢିଆ ମଜା ହବ।
ହଁ ମଜା ହବ ନା ମର୍।
ରେ ଏଠି ତମେ।
ଏଇ ପାଖ ଆଖ ଯଦି ଯିବା ତାହେଲେ ଗୋଟେ ଦିନ ଭିତରେ ରିଟର୍ନ କରିଦବା ତାହେଲେ ଠିକ୍ ଅଛି। ଗୋଠି ଯଦି ରହିବା ତ ଘରେ ପଚାରିବା ଘରରୁ ପରାମର୍ଶ ଆଣିବା କେତେ
ହଁ ଯେ ଛାଡିବେ ଯେ ଏବେ ଟିକେ ଡରିବି ଯାହାବିହେଲେ ଏବେ ତ ଦୁନିଆ ପୁରା ଅଲଗା ନା। ଆଗରୁ କଣ ଆଗରୁ ପଳଉଥିବ ଏତେ କିଛି ଜଣା ପଡୁନଥୀଲା ଏବେ ଯୋଉ ଭଳିଆ ସିଚୁସନ୍? ସବୁବେଳେ ଡର କିନ୍ତୁ ଆଗରୁ କଣ ଏତେ କଣ ଥିଲା ଏଇ ଯୋଉ ଏବେ ସବୁ କେସ୍ ଫେସ୍ ସେଇଟା ହଉଛି। କିନ୍ତୁ ଏବେ କେସ୍ ଫେସ୍ ଦୁ ଯେତେ ଫ୍ରିଡମ ମାନେ ଝିଅଙ୍କୁ ମିଳୁଛି ସେତେ କେସ୍ ବାସ୍ ବି ହେଇଜାଉଛି।
ହଁ ଆଗରୁ କଣ ଏତେ ଫ୍ରିଡମ ଥିଲା କି କାହାକୁ ଏତେ ପଢ଼ା ପାଇଁ ଛାଡି ଥିଲେ ନାଇଁ ଚାକିରୀ ପାଇଁ ଛାଡୁଥିଲେ ନା
ଆଗରୁ ଫ୍ରିଡମ ନଥିଲା କିନ୍ତୁ ଏତେ କେସ୍ ବି ହଉନଲା କିନ୍ତୁ ଏବେ ଫିଡମ ଅଛି କେସ୍ ବି ଅଧିକ ହଉଛି। ଆଲୋ ଯିଏ ଜଣେ ସମସ୍ତେ କଣ ସମାନ ଥାନ୍ତି ଜଣେ ଯିଏ ଭଲ ଝିଅ ବି ଥିବ ସେ ଗୋଟେ ଯାଇଥିବ ତା ବାପା ମା କେବେ ଛାଡିବେ କି ମାନେ ବାହାରୁ ଯିବା ପାଇଁ ଡରିବେ ନା ଯାହାବି ହେଲେ ସମସ୍ତଙ୍କ ପ୍ୟାରେଣ୍ଟ ଏଇଟା ଗୋଟେ ସତ କଥା ଯୋଉଟା।
ଏମିତିରେ ବି ଘରେ ବି ରହିଲେ ବି ସେମିତି ଅସୁବିଧା ବି ହେଇଯାଉଛି। ହେଇଯାଉନି ଯଜି ଏବେ ଘରେ ବି କହିବାକୁ ଗଲେ ସୁରକ୍ଷିତ ନୁହଁ ଏବେକା ଜେନେରେସନ ଯା ହେଲାଣି।
ହ ଅସୁବିଧା ଟା ମାନେ କୋଉ ମୁହୂର୍ତ୍ତରେ ବି ଆସିିପାର କିଛି ଜଣା ପଡିବନି ସବୁବେଳେ ସବୁବେଳେ ସମାନ୍ ନ ଥାଏ
ଏବେ ଯୋଉ ଉଡାଜାହାଜ ଟା ଯୋଉ ଫାଟିଲା ସେ ତ ଘରେ ହି ସବୁ ହଷ୍ଟେଲରେ ହଷ୍ଟେଲ ରେ ଥିଲେ ଗୁଡା ଜାହାଜ ଜା ଫାଟିଲା ସେ ତ ଘ ହଷ୍ଟେଲ ରେ ସବୁ ଛୁଆ ଶୋଇ ଥିଲେ ସେ କଣ ଜାଣିଥିଲେ ସେ ଆଉ ଉଠିବେନି ବୋଲି।
ଆମେ କହିବାକୁ ଗଲେ ବିଛଣାରେ ବି ଲୋକମାନେ ସୁରକ୍ଷିତ ନୁହନ୍ତି।
ନା ଆଖି ବୁଜିଛୁ ଶୋଇଛୁ ଆଖି ଖୋଲି ପାରିବୁ ବୋଲି ବି କିଛି ମାନେ ନାହିଁ।
ହଁ ତ ଇଏ ତ ଆମେ ଛାଡ ବାହାରୁ ଯିବା ବେଶୀ ଇଏ ତ ଦୁନିଆ କଥା। ବହୁତ କିଛି ଯୋଉ ମାନେ ଏଇ ଯୋଉ ଆମର ବାହାନଗାରେ ଯଉ ଆକ୍ସିଡେଣ୍ଟଟା ହେଲା। ସେଟା ଏମିତି କଣ କି ଜାଣିଥିଲେ ଏମିତି ଆମେ ଯିବୁ ଟ୍ରେନ୍ ରେ ଏମିତି ହବ ବୋଲି।
ସେଇଆ। ସେ ବାହାନଗାରେ ରେ ଯିଏ ଟିକେଟ କରିଛନ୍ତି ତ ସେ ନ ଆମେ ତ ଜା ନର୍ମାଲ ଲୋକଙ୍କ ଟିକେ ଟିକେଟ୍ କରି ଯାଉଛନ୍ତି ଆମେ ପଳେଇବା। ଯେ ଟିକେଟ କରୁଛନ୍ତି ସେମାନେ ହିଁ ତାଙ୍କର ସଦସ୍ୟକୁ ପାଇପାରିଲେ ଯେ ସବୁ ଜେନେରାଲ ରେ ବସି ଜେନେରାଲ ରେ ଚଢି ଯାଉଛନ୍ତି ସାଧାରଣ ବଗିରେ ଯୋଉ ଚଢି ଯାଉଛନ୍ତି ତାଙ୍କ ଟିକେଟ କିଏ ଦବ?
ହଁ ତାଙ୍କର ଟିକେଟ୍ ନାହିଁ ତ ତାଙ୍କ ଜିନିଷ ପତ୍ର କିଛି ନାହିଁ। ତାପରେ ସେମାନେ ବହୁତ ଲୋକ ସେଥିରେ ମରି ନଥିଲେ କି ଆଉ ହଉଛି ଗମେଣ୍ଟ୍ ବହୁତ ଲୋକଙ୍କୁ ଲୁଚେଇ ଦେଲାନି କି ସେ କଣ କହିଲେ ଏ ପୁରା ମାନେ ଖୋଲିକି କହିଲେ ଏତିକି ଲୋକ ମରିଛନ୍ତି ବୋଲି।
ମାନେ ସେତେବେଳେ ସେ ସେ ଟ୍ରାକ୍ଟର ରେ ସବ ଗୁଡାକୁ ନଉଥିଲେ ଟ୍ରାକ୍ଟର ରେ ଖାଲି ଏମ୍ ଏମିତି ମାନେ ଜେନ୍ନ୍ତି ଫୁଟବଲରେ ଯେମିତି ଖେଳନ୍ତି ଫୁଟବଲ ଗୁଡାକୁ ସ ମାନେ ଫୋପାଡୁ ଥିଲେ ସେ।
ନେଇକି ଲୋକ ଗୁଡାଙ୍କୁ ନେଇ କୋଉଠି ଫୋପାଡ଼ିଥିବେ।
ସେଟା ପା ଜଳା ହେଲା ଯୋଉ ଯୋଉଠି ନାଇଁ ଆମର ବାରିଣୀରେ ଯୋଉଟା ଅଛି ବାରିଣୀ ଯୋଉଠି ତ ପିତାଙ୍କର ଥିବ ନା। ଯୋଉଠି ପୋଡା ହୁଏ ସେଠି ଯାଇକି ସମସ୍ତଙ୍କୁ ପୋଡା ହବ। ଜଣେ କହିଲେ ସେ ପୋଡ଼ିଛି ଯେ ଗୋଟେ ଝିଅଟେ ବି ପୋଡିଛି କହିଲା। ଆମକୁ ଡ ଲାଗୁଥିଲା ମାନେ ଏତେ ପୋଡି ପୋଡିକା ତାଙ୍କୁ ବି ବିରକ୍ତ ଲାଗିଲାଣି ସ ବି ତାଙ୍କୁ ବି କଷ୍ଟ ହେଲାଣି। ଏତେ ସେ ପୋଡୁଛନ୍ତି ମାନେ ଆଙ୍କର ବି କିଏ ବନ୍ଧୁବାନ୍ଧବ ଥିବେ ଭାଇ ଥିବ ବାପା ଥିବ ପୁଅ ଥିବ। ସେ ତାଙ୍କ ମାନଙ୍କୁ ବି ପୋଡୁଛନ୍ତି।
ହଁ ତ କେତେ ଲୋକ। ସେଇ ସମୟଟା ଗୋଟେ ବହୁତ ବହୁତ ଖରାପ ସମୟ ଥିଲା। ତା ଭିତରେ ଯାହାଉ ଆମେ ନାହାନ୍ତି ନା ଯୋଉମାନଙ୍କର ପରିବାର ଲୋକ ତା ଦେହରେ ଥିବେ ସେ ତାଙ୍କ ପରିବାର କଣ ହୋଉଥିବେ। କେ ତାର ବାପା
ଏଇ ପାଖ ଘ ଗାଁରେ ଗୋଟେ ଗୋଟେ ଲୋକଟେ କାଳେ ସେଇଠି ଥିଲା କହିଲା ମୁଁ ଗୋଟେ ନୂଆ ଜନ୍ମ ପାଇଲି ମାନେ ସେ ଟିକେଟ କରିକି ଯୋଉ ଏସି ବଗି ଯୋଉ କୁହନ୍ତି ଥଣ୍ଡା ବଗି ସେଇ ବଗିରେ କାଳେ ସେ ଥିଲା ସେ ସେଇ ବଗିରେ ଥିଲା ବୋଲି ବଞ୍ଚି ପାରିଲା।
ସେ ବେଶୀ ହେଇଛି ଯୋଉ ଆମର ଅଧିକ ଲୋକ ଯୋଉଥିରେ ଏବେ ବିନା ଟି କେଟରେ ଯୋଉ ଲୋକ ଗୁଡା ଯାଉଛନ୍ତି। ସେଇ ବ ହଁ
ସେ ଗଲେ ବୋଲି ସେ ବେଶୀ ସେଇଥିରେ ହିଁ ମରିଛନ୍ତି।
ମରିଛନ୍ତି ବେଶୀ। କଣ କହିବ ସମୟ ଯେତେବେଳେ ଖରାପ ହବ, ଯାହାର ଯିବାର ଥିବ ଯୋଉ ବାଟରେ ନାହିଁ ସେ ସେଇ ବାଟରେ ଯିବ।
ସେଇପଟେ ଯିବ ସେ କଣ ଜାଣିଥିଲେ? ସେ ତ ସବୁବେଳେ ତ ସେଇ ଟେ ସେଇ ଟ୍ରେନ ରେ କଣ ସେ ଯାଉନଥିବେ।
ଯାଉଥିବେ ତା ଭିତରେ ହୋଉଛି ମରଣ ଟା ଯୋଉଥିରେ ଲେଖା ହେଇଛି ତୁ ଯେତେ ଯାହା ବି ହେଉ ସେଇଥିରେ ମରିବୁ ମାନେ ମରିଵୁ। ଭଗବାନ ବି ଦେଖେ ଭଗବାନ କୃଷ୍ଣ ଠାକୁର ସିଏ ବି କେବେ ଜାଣିଥିଲେ ମାନେ ଭଗବାନ ତ ମରୁଚନ୍ତି ଏ ତ ଆମେ ମଣିଷ। ଛାଡ ସିଏ ହୋଉଚନ୍ତି ତ ତାଙ୍କୁ ଅଭିଶାପ ମିଳିଥିଲା କି ସେ ସେଇଥିରେ ମରିବେ ବୋଲି। ମାନେ ସେ ଯେତେ ଯାହା ହୋଉ ଏତେ ଯୁଦ୍ଧ ଫୁ ଯୁଦ୍ଧ ହେଲା କୋଉଥିରେ ନୁହଁ କିନ୍ତୁ ସେ ସେଇଥିରେ ହିଁ ମଲେ। ଯୋଉ ଶବରି ଯିଏ ମାରିଥିବ ଦେଖିକି ତୀର
ହୁଁ ମୁଁ ଭାବେନି ସେ କେତେ ବଡ ବଡ ଯୁଦ୍ଧକୁ ବି ସେ ନିଜେ ଟଳେଇଚନ୍ତି ନିଜେ କରିଚନ୍ତି।
ପୃଥିବୀଟା ତ ସିଏ ଗଢିଛନ୍ତି ନା କିନ୍ତୁ ସେ ନିଜେ ହି ମାରୁଚନ୍ତି।
ଦିନେ ଦିନେ ନା ଦିନେ ମରିବା ଏଇଟା
ମର୍ତ୍ତ୍ୟ କଣ ଗୋଟେ ଢଗ ନାହିଁ କୁହନ୍ତି ହେ ମର୍ତ୍ତ୍ୟ ପୁରେ ସେ ଜନ୍ମଇ ଦେବତା ହେଲେ ବି ମର
ମରଇ ସେ ଭଗବାନ ହୋଉ କି ନିଜେ ମଣିଷ ହୋଉ କି ଯାହା ବି ହୋଉ ମରିବାଟା ସୁନିଶ୍ଚିତ।
ଜନ୍ମ ନେଇଚେ ମାନେ କୋଉ ଦିନ ବି ଗୋଟେ ମରିବା। ମରିିବା ସମସ୍ତେ ତେ ଜାଣିଚ ନା ନାଇଁ ମରିବା ବୋଲି କିନ୍ତୁ ଏତେ ଲୋଭ ସବୁ କଂପାଇଁ ଲୋକଙ୍କର।
ଲୋଭ, ମୋହ, ଗର୍ବ ଏଇ ସେଇଗୁଡା କଣ ପାଇଁ ଏତେ
ଏଇ ଜିନିଷଟା ଟିକେ ଯଦି ଲୋକମାନେ କମେଇ ଦିଅନ୍ତେ ନା ବୋହୁତ ଭଲରେ ରୁହନ୍ତି। ଯେତିକି ଅଛି ସେତିକିରେ ରହିଲେ ବୋହୁତ ଖୁସିରେ ରୁହନ୍ତେ।
ସେଇଥିପାଇଁ ତ ପାପ ବଢୁଚି ସେଥିପାଇଁ ତ ଜାଣିଲେ ପୁ-ପୁଣ୍ୟରେ ଲୋକ ହୋଉଚି ଜାଣିପାରୁନୁଁ ଏଟା ତ ସେ
ଯା ପାଖରେ ବୋହୁତ ପଇଷା ଅଛି। ସେ ବି ବୋହୁତ ଗର୍ବ କରୁଚନ୍ତି କଣ ପାଇଁ ସେ ଜାଣୁନାହାନ୍ତି କି ଆଜି ମୋ କତିରେ ପଇଷା ଅଛି କାଲି ନଥାଇ ବି ପାରେ। ଭଗବାନ ଚାହିଁଲେ ସବୁ କିଛି କରିଦେବେ। ଏତେ ଗର୍ବ କୋଉଥିପାଇଁ ମୁଁ ସୁନ୍ଦର ଆରେ ରୂପଟା କଣ ସବୁବେଳେ ଥାଏ କି।
ନା କ୍ଷଣସ୍ଥାୟୀ ସେ ସବୁ ଆଜି ଅଛି କାଲିକି ନଥିବ। କେବେ ମୁଁ ଯାଉଚି ମୋର ଆକ୍ସିଡେଣ୍ଟ ହେଇଯିବ। ସେ ମୁହଁରେ ଦାଗ ହେଇଯିବ ଏଇ ହେଇଯିବ।
କିଛି ବି ହେଇପାରେ ବା କୌଣସି ଜିନି ଷ କୁ ନେଇ ଭଗବାନ ତତେ ଦେଇଚନ୍ତି ଠିକ୍ ଅଛି। ତତେ ଦେଇଚନ୍ତି ଯଦି ତୁ ଖୁସିରେ ରହ। ତାକୁ ନେଇକି ଗର୍ବ କରିବ ହେଇଟା ହବନି ହିଁ।
ଆଉ ଯାହା ପାଖରେ ହାତ ନାହିଁ। ସେ ଫୁଣି କୋହୁଚି ତା ପାଖରେ ହାତ ନାହିଁ ତାକୁ ବି ତ କଷ୍ଟ ହୋଉଚି ନା।
ହଁ।
ଆମ ପାଖରେ ଭଗବାନଙ୍କ ଦୟାରୁ ସେ ହାତ ଅଛି। ଭଗବାନଙ୍କ ଦୟାରୁ ଗୋଡ ଅଛି ଚାଲି ପାରୁଚନ୍ତି।
ତମ ପାଖରେ ଅଛି ତାପରେ ବି ଆମର ଗୋଟେ ଗୋଟେ ଜିନିଷରେ ମନ ଦୁଃଖ ହୋଉଚି। ସିଏ ତ ଦେଇଚି ଯାହା ପାଖରେ ଯୋଉଟା ନାହିଁ ହଁ ଆପଣ‌ଙ୍କୁ ଏତିକି ଦେଇଚନ୍ତି ପ୍ରଭୁ ସତ କଥା ନୁହଁ କି?
ହଁ ନିହାତି ଆଉ ଭଗବାନ ଦୟାରୁ ଆମକୁ ସେ ଦେଇଚନ୍ତି ବଡ କଥା।
ସେରା କୁ ଦେଇକି ବି ଏଁ ମାନେ ବେଳେ ବେଳେ ଦୁଃଖ ହୋଉଚି ଏଟା ଥାନ୍ତା ଏଟା ଥାନ୍ତା ଆମର ଏଠି ଅଧିକ ଲୋଭ ନା।
ହୁଁ ମଣିଷ ହିଁ ଲୋଭ ଏଟା ତ ଫାଷ୍ଟ କଥା ମଣିଷ ହିଁ ଲୋଭ। ହେଲେ ଏତେ ବି ଲୋଭ କରନି କି ପରେ ଭାବିବାକୁ ପଡିବ।
ହୁଁ
ମଣିଷ ହିଁ ଲୋଭ ଦେଖୁନୁ ଆମର ତ ଅ ଆମେ ଧର ବଜେଇବା ଆମେ ଚାଲି ଚାଲିକି ଆସୁଥିବ ହେ ଆମ ପାଖରେ ଗୋଟେ ଗାଡିଟେ ଥିଲେ ଭଲ ହେଇଥାନ୍ତା। ତା ପରେ ଯଦି ଆଉ ଟି ଆଉ ଗୋଟେ ଲୋକ ଲୋକ କହୁଛି ହେଇ ମୋ ପାଖରେ ନା ନା ସରି ଆଁ ଭୁଲ ହେଇଗଲା ଭାଇ ଯଦି ଆମେ ଯଦି ଗୋଟେ ମଣିଷ ହେଇଥିବା ଚାଲି ଚାଲି ଯାଉଥିବା ହେ ଆମ ପାଖରେ ଗୋଟେ ସାଇକେଲଟେ ଥିଲେ ଭଲ ହେଇଥାନ୍ତା ତାପରେ ଯାଇ ସାଇ କଲ ଚ଼ଲଉଥିବୁ ସେ କଣ କହିବ ମୋ ପାଖରେ ଗୋଟେ ଗାଡିଟିଏ ଥିଲେ ଭଲ ହେଇଥାନ୍ତା।
ହୁଁ
ସେ ଗାଡିରେ ଥିବେ ହେ ମୁଁ ଗୋଟେ କାରଟେ ଚଲେଇକି ଯାଇଥିଲେ ଭଲ ଲାଗିଥାନ୍ତା ଏତେ ବାଟ ଯାଇପାର ଏଇ କରିପାରଥାନ୍ତି ପରିବା ସବୁ ଯାଇପାରିଥାନ୍ତା।
ହଁ ହଁ ସମସ୍ତଙ୍କର ମାନେ ଟିକେ ଥାଏ ମୋ ପାଖରେ ଏଇଟା ଅଛି ଆଉ ଟିକେ ଏଇଟା
ଭଲ ହେଇଥାନ୍ତା ହେଲେ ଭଗବାନଙ୍କୁ ସେଇଟା ଦେଇଛନ୍ତି ଆମ ପାଇଁ ସେତିକି ବଡ ସେ ସେଇଟା କେବେ ବୁଝିପାରୁନାହାନ୍ତି।
ଭଗବାନ ଯାହାକୁ ଯୋଉଟା ଦିଅନ୍ତି ସିଏ ସିଏ ଯେହେତୁ ମାନେ ବ୍ରହ୍ମାଣ୍ଡ ଗଢିଛନ୍ତି କାହାକୁ କେତିକି କାହା ପାଖରେ କଣ ରହିବ ଏଇଟା ସିଏ ହି ଜାଣିଛନ୍ତି।
ନିହାତି
ସେ
ସେ କ ଲେ ଆଗରୁ ହିଁ ସେ ଲେଖିକି ପଠେଇଛନ୍ତି ଆମେ ବାସ ନା ଆମେ କହିବାକୁ ଗଲେ କାଠ କଣ୍ଡେଇ ଆମେ ବାସ୍ ନିଜର ଅଭିନୟ ସାରିକି ହିଁ ନିଜେ ଯିବା
ହଁ ତାଙ୍କ ବିିନା ତ କିଛି ହବନି ଆଉ
ମଣିଷ ଜନ୍ମ ଦେଇଛନ୍ତି ତାପରେ ମଣିଷ ଜନ୍ମ ଦେବେ କି ନଦେବେ ହେଲେ ବହୁତ କଷ୍ଟ ମଣିଷ ଜୀବନ କଷ୍ଟ ନହେଲେ ବି କଷ୍ଟ ବହୁତ
ହୁଁ ହଉ ହଉ ତୁ ଯାହା କଣ କରିବୁ ପଛରେ ଫୋନ୍ କରିବୁ ଆ
ହଁ ହଉ।